ହାଲୋ ହଁ।
କଅଁ କରୁଚୁ? ତମ ଭଏସ୍ ମାନେ ଆସୁଛି ହେଲେ ସେପଟୁ ବହୁତ୍ ସାଉଣ୍ଡ ଆସୁଛି ତ ଟିକେ ଭଲ ଇଏକୁ ଆସ।
ମୁଁ ପା ଘ ଘର ଭିତରେ ଅଛି ଆଉ କୁଆଡେ ଯିବି?
ଉୁଁ ଆ ଟିକେ ଯୋଉଠି ସାଉଣ୍ଡ କମ୍ ହୋଉଥିବ?
ହଉ ଟିକେ ଫ୍ୟାନଟା ବନ୍ଦ କରିଦେଉଛି।
ହଁ ଫ୍ୟାନଟା ବନ୍ଦ କରିକି ହିଁ କଥା ହୁଅ?
ହଉ କଅଁ କରୁଚ?
ଏମତି ହିଁ ବସିଚି ଆଉ
ଆଛା ଖାଇସାରିଲୁଣି?
ହଁ।
ଉଁ ହୁଁ।
ତମେ ମୁଁ ଖାଇଲି ଭାତ ଡାଲି ଆଉ ମଟର ତରକାରୀ।
ଭଲ ଆଉ ହୁଁ।
ହୁଁ ତମେ କଣ ଖାଇଛ?
ମୁଁ ଖାଇଲି ଭାତ ଡାଲମା ଶାଗ ଭଜା ଆଳୁ ଭଜା ଆମ୍ବ
ହୁଁ ଘରେ ଏସବୁ ବନେଇ ଖାଇସାରିଲଣି ୱା
ଅହ।
ବଢିଆ।
ଆଉ
ଆଉ ଆ ଆଜି ତ ନନଭେଜ୍ ବାରି ଥିଲା କାହିଁକି ନନଭଜ୍ ଫନଭେଜ୍ କଣ ଖାଇଲେନି।
ଖାଇଥିଲି ଯୋଉ ବୁଧୁବାର ଦିନ ମାଛ ଖାଇ ଖାଇଦେଇଥିଲି ନା ସ ସବୁବେଳେ ଗୋଟେ ଇ ଚ୍ଛା ହୁଅନି ଖାଇବାପାଇଁ। ହୁଁ ତମର ନନଭେଜ୍ ଦିଅନ୍ତିନି କି?
ହଁ।
ଅଁ ହଁ ଆଉ ବର୍ଷା ହଉଛି ସିଆଡେ।
ବର୍ଷା ନା ଉଠେଇଛି ବାସ୍ କିନ୍ତୁ ହୋଉନେଇଁ।
ଓ ହ।
ତମର।
ହଁ ବର୍ଷା ହୋଉଚି।
ହଁ।
ଜୁଲାଇ ମାସ ହେଇଗଲାଣି ଆଉ ବର୍ଷା ହବ ନେ
ହଁ ସେଇଆା ତ ମୌସୁମୀ ପାଗ।
ହୁଁ। ଏଇ ପାଗରେ ଖାଲି ପକୁଡି ଖାଇଦେକି ଛାଣିକି ଶୋଇ ପଡିବା।
ହଁ ଗରମ ଚାଆ କୁ ପକୁଡି।
ହଁ ତମେ ଟି ଲଭର୍ ନା କଫି ଲଭର୍।
କିଛି ବି ନୁହଁ ହୁଁ ହୁଁ।
କିଛି ବି ପିଅନି।
ନା।
ଆଛା।
ତମେ।
ମୁଁ ଟି।
ହଁ ତାହେଲେ ସକାଳୁ ଉଠିଲେ ପିଉଥିବ ସନ୍ଧ୍ୟାରେ ପିଉଥିବ ଯେତେବେଳେ ଯେତେବେଳେ ମନ ହୋଉଥିବ ପିଉଥିବ।
ହଁ ଦିନରେ ତିନି ଚାରି ଥର ପି ପକୁଏ।
ହୁଁ ଗରମ ମାନେ ଏଇ ଖରା ଦିନେ ବି ପିଅ ନା କଣ।
ହଁ ଖରା ଦିନେ ଖରାଦିନେ ସକାଳେ ସଞ୍ଜ ବେଳେ ପିଏ।
ହଁ।
ଆଉ। ଏଥର କୁଆଡ଼େ ପ୍ଲାନିଂ କରିଛ ଯିବା ପାଇଁ ବୁଲିବା।
ଏଇଥରକ ଏମିତି ସାଙ୍ଗ ମାନଙ୍କର ଇଚ୍ଛା ଅଛି କି ଏମତି ଯିବୁ ଆମେ ଏଇଠି ଯୋଉ ମ୍ୟ ମ୍ୟୁଜିୟମ୍ କଟକ ରେ।
ଆଚ୍ଛା।
ତ ଜଣା ନାଇଁ ଇଚ୍ଛା ତ ଅଛି ପ୍ଲାନ ତ ହେଇନି ତେଣିକି ଯାହା ହବ।
ଆଉ ତମେ ଭୁବନେଶ୍ଵର ଯାଇଚ।
ନା।
ଓହୋଃ। ଆଉ ଘରକୁ ଫୋନ କରିଥିଲ।
ହଁ ଏବେ ହିଁ ଘରୁ କଲ୍ ଆସିଥିଲା।
ଆଚ୍ଛା।
। ଆଉ ରୋଷେଇ କିଏ ତମେ କରିଥିଲ ନା କଣ।
ନା ନା ମା କରିଥିଲେ।
ହଁ।
ମତେ ସେମିତି ରୋଷେଇ ଆସେ ଟିକେ ଟିକେ।
ଟିକେ ଟିକେ ଆସେ।
ଏ ହଁ।
ବେଶୀ ଆସିବା କଥା ଘରେ ରହୁଚ।
ଘରେ ରହିଲେ କଣ ଟ୍ୟୁସନ ରହିଯାଏ ତାପରେ କଲେଜ ପଳାଏ। ଟାଇମ।
ଓହୋ ମତେ ଲାଗେ କି ଘରେ ରହିଲେ ପିଲା ଅଧିକା ଶିଖିପାରନ୍ତେ ତ ସେଥିପାଇଁ।
ଘରେ ରହିଲେ ନୁହେଁ ହଷ୍ଟେଲରେ ରହିଲେ ସବୁ ପିଲା ଅଧିକ ଶିଖନ୍ତି।
ହଷ୍ଟେଲ ରହିଲେ ୟୁନିକ ୟୁନିକ୍ ଜିନିଷ
ନା ନା ଯିଏ ହଁ ମେସରେ ରହିଲା ଖାଇବା ଟା ଶିଖି ଯିବୁ ହୁଁ।
ମୋର ତ ଯୋଉ ସାଙ୍ଗମାନେ ଅଛନ୍ତି ସେ ତ ବଢ଼ିଆ ଟେଷ୍ଟି ଖାଇବା ବନୋଉଛନ୍ତି।
ହଁ ତମକୁ କଣ କଣ ଖାଇବା କୁ ଭଲ ଲାଗେ।
ମୁଁ ମତେ ମୋ ସାଙ୍ଗ ଏମିତି ଦି ଜଣ ସାଙ୍ଗ ଥରେ ଥରେ ଡାକିକି ଖୁଆଇଛନ୍ତି। ଥରେ ଚିକେନ ଜଣେ କରିକି ଡାକିଥିଲା। ଆଉ ଜଣେ ଏମତି ନର୍ମାଲି ଥିଲା ଡାକିଥିଲା
ହଷ୍ଟେଲ ରେ ରହିବୁ ଗୋଟେ ଅଲଗା ପ୍ରକାର ମଜା ନୁହେଁ କି।
ହୁଁ ହୁଁ। ସେଇ ଯୋଗୁ ତାଙ୍କର ମୋ ଉପରେ ଦୟା ଆସୁଛି ହଷ୍ଟେଲରେ ରହୁଛି କଣ ଖାଉଥିବ ନ ଖାଉଥିବ ଆଉ ସେଇ ଯୋଗୁ ଡାକୁଛନ୍ତି।
ଓହୋଃ ସେମାନେ ବୋଧେ ମେସ୍ ରେ ରହୁଛନ୍ତି?
ହଁ।
ଆଚ୍ଛା ଆଚ୍ଛା।
ଯୋଉ ପିଲା ରୋଷେଇ ଜାଣି ନଥିଲା ସେ ମେସ୍ ରେ ରହିକି ରୋଷେଇ ଶିଖି ଯାଉଛି।
ହଁ ପରା।
ହୁଁ।
ଆଉ ଗୋଟେ ଆଜିକାଲି ଉଁ ଅନଲାଇନ ଯୁଗ ହେଇଗଲାଣି। ମୋବାଇଲ କାଢ଼ ରୋଷେଇ କର।
ହୁଁ ଦେଖିକି କିଏ କେତେ କଣ ନୂଆ ଜିନିଷ ଏକ୍ସପେରିମେଣ୍ଟ କରିକି ବନେଇ ଦେଉଛନ୍ତି। ସେ ବି ଭଲ ହେଇଯାଉଛି। ହୁଁ ଆମର ଏଠି ବର୍ଷା ଏବେ ଆରମ୍ଭ ହେଲା।
ଆଛା ହେଁ ଆମର ଛାଡିଗଲା ତମର ଆରମ୍ଭ ହେଲା।
ହଁ। ତମକୁ କଣ ବର୍ଷ ଭଲ ଲାଗେ ନା ନାଇଁ।
ମତେ ବି ଏତେ ମତେ ଶୀତ ଦିନ ଭଲ ଲାଗେ।
ସମସ୍ତଙ୍କୁ ଶୀତ ଦିନ ତାହେଲେ ପସନ୍ଦ।
ହୁଁ ତମର ବି।
ହୁଁ ଶୀତ ବି ଭଲ ଲାଗେ ଖରା ବି ଭଲ ଲାଗେ ବର୍ଷା ପସନ୍ଦ ବର୍ଷା ଟା ପସନ୍ଦ ବର୍ଷା ଦିନ ପସନ୍ଦ ନୁହଁ।
ଏ କାଦୁଅ ପଚ ପଚ ଓଃ।
ହଁ କାଦୁଅ ପଚପଚ ଯୋକୁ ତେଲୁୀଣିପୋକ ଅଲଗା ସବୁ ଟିକି ଟିକି ଯା ପୋକ ଯୋକ ସବୁ ବାହାରିବେ।
ହଁ ହୁଁ।
କୁଆଡେ ବି ଗୋଟେ ଇଛାହେଇଥିବ ଯିବା ପାଇଁ ଯାଇପାରିବନି କାମ ଥିଲେ ବି ଯାଇପାରିବାନି ଓଦା ହେଇକି ଯାଅ। ହୁଁ ଛତା ତ ସମ୍ଭାଳିବନି ରେନିକୋଟ ବି କୋଉ କାମରୁ ନୁହଁ ହଁ।
ସେଇ କଥା। ଆଉ ବଡ ହେଲେ କଣ ଭାବିଛ ହବ।
ବଡ ହେଲେ ତ ସେଇ ଟିଚିଂ ଲାଇନ ଯିବାର ଅଛି ତେଣିକି ବଡ ହେଇସାରେ ହିଁ ହିଁ।
ଏବେ ତ ବଡ ଅଛି ହେଲେ ସେତେ ବଡ ହେଇନି ଯେ କଣ ଟା କରିବି ଭାବି ପାରୁଛି।
ହଁ। ତମେ ବି ଟିକେ ଖାଇବା ବନେଇବା ଶିଖିବ।
ମୁଁ ଜାଣିଛି ଅଳ୍ପ ଅଳ୍ପ ତଥା ବି ଜାଣିଛି ଜଣକୁକରିକି ଖୁଆଇପାରିବି ହିଁ-ହିଁ।
ଆଚ୍ଛା ଆଛା। ମାମାଙ୍କୁ ହେଲ୍ପ କର ବୋଧେ ରୋଷେଇ।
ହଁ ସେଇ ଯୋଗୁ ହିଁ ଅଳ୍ପ ଜାଣିଛି।
ଆଛା। କି କି ଖାଇବା ସବୁ ଶିଖିଛ?
ନା ସବୁ ଶିଖିନି ସବୁ ଶିଖିନି ସବୁ ର ଅଧା ଶିଖିଛି ମତେ ଜିନିଷ ବନ ମତେ ଜିନିଷ ବନେଇ ଆସେ ବାସ ଲୁଣ ହଳଦୀ ଲଙ୍କା ଏ
ଓହୋ ଭାଗ ହ ହ ମତେ ବି ସେମେ।
ହଁ।
କୋଉଟା କଣ କରିଦେମି କିନ୍ତୁ ତା ଭାଗ ମାପ ପାଇମିନି।
ଶେଇପା। ମଁ ସେଇୟା ମୁଁ ଜାଣିଛି ହଁ ଏଇଟା ଏମିତି ବନାଏ ଏଇଟା ପରେରେ ଏଇଆ ସେଇଟା ପରେ ସେଇୟା ହେଲେ କେତେ କଣ ପକେଇବି ଏତକି ଜିନିଷରେ କେତେ ଲୁଣ ପଡିବ ମତେ ଜଣା ନାହିଁ ସେଇଟା।
କେତେ ଲୁଣ କେତେ ତେଲ।
ହଁ ସେ ନା ତେଲ ଟା ଏମିତି ପକେଇଛି ସେ ଅଧିକା ହେଇଛି କି ସେ ଚଳିବ ତେଲ ଅଧିକା ହେଲେ। ଟେଷ୍ଟି ହବ ଖାଇବା ହେଲେ ଲୁଣ ତ ଅଧିକା ହେଲେ ହବନି ନା।
ହଁ। କାରଣ ଲୁଣ ଟା ତମେ ଅଳ୍ପ ପକେଇଥିବ ଯେ ଯଦି ହେଇନଥିବ ଯେ ଖାଇଲା ବାଲା ସେ ପକେଇକି ଖାଇବ।
ହଁ ସେଇଆ ହି।
ଆଉ।
ଆଉ କଣ କୁହ ତମେ?
ଆଉ ବାବାଙ୍କ ଦେହ କେମିତି ଅଛି ଭଲ।
ହୁଁ।
ମୁଁ କହିନି ବାପା ମାଙ୍କ ଦେହ ଭଲ ଅଛି ନା।
ହଁ ସମସ୍ତେ ଭଲ ମାମାଙ୍କର ବାସ ଟିକେ ଟିକେ ଦେହ ଖରାପ ନହେଲେ ସମସ୍ତେ ଭଲ।
ମୋ ମାମାଙ୍କର ବି ଦେହ ବହୁତ ଖରାପ ମାନେ ଖରାପ ମାନେ ଗୋଡଟା ଟିକେ ଖରାପ ଅଛି।
ହଁ। ମୋ ମାାମା ବି ସେଇଆ ତାର ହିଁ ଗୋଡ଼ ଖରାପ।
ଆଉ ଭାଇ କଣ ଜବ୍ କରୁଛନ୍ତି?
ନା ଭାଇ ବି ପଢୁଛି।
ଉଁ ହୁଁ।
ତମର କଣ ଭାଇ ଭଉଣୀ ଅଛନ୍ତି?
ଭଉଣୀ ବା ଅଷ୍ଟମ ଶ୍ରେଣୀ ପଢୁଛି ହୁଁ।
କେମିତି ଭଉଣୀ ମାନଙ୍କ ସମ୍ପର୍କ କେମିତି ମୋର ତ କେହି ନାହାନ୍ତି ଯେମିତି ଭଉଣୀ ବାଲା ତ କୁହ।
ମୋ ଭଉଣୀର ମୋର ସବୁବେଳେ ଝଗଡା।
ଉଁ ହୁଁ।
ଏନି ଟାଇମ ଆଉ ତାର ମୋର ଫାଇଟିଂ।
ସେଇଟା ହିଁ ହୁଏ ଭାଇ ଭଉଣୀ ହେଲେ ବି ଝଗଡା ହବ ଭଉଣୀ ଭଉଣୀ ହେଲେ ବି ଝଗଡା ହବ। ଯାହା ବି ହୋଉ ଝଗଡା ହିଁ ହବ।
ସିଏ ମୋ ଜିନିଷରେ ହାତ ମାରିଲେ ମୁଁ ଚିଲେଇବି ମୁଁ ତା ଜିନି ତ ମୁଁ ଯଦି ହାତ ମାରିଲି ସିଏ ଚିଲେଇବ।
ହଁ ସେଇଆ ଆଉ ମୋ ଭାଇ ସହିତ ବି ମୋର ସେଇଆ ମୁଁ ଏମିତି ମୋର କୋଉ ଜିନିଷ ତୁ ଲାଗିବୁନି।
ହଁ।
ସେତେବେଲେ ହଁ ଭଉଣୀମାନଙ୍କର ହଁ ତ ଏକା ଜିନିଷ କିଏ ଲାଗିବ କଣ କରିବ। ମୋ ଭାଇ ତ ମୋ ଜିନିଷରେ ଲାଗେ ସେଥିପାଇଁ ମୁ ଲାଗେ ମୋତ ତ ଛୁଇଁବୁନି ଜମା।
ହମ୍। ଯୋଉ ଘରେ ଛୁଆ ଦି ଜଣ ଥିବେ ସବୁବେଳେ ପାଟି ତୁଣ୍ଡ ନହେଲେ ସେ ଘର ଟା ଘର ଭଳିଆ ଲାଗିବନି।
ହୁଁ ସେଇଆ ତ ଆଉ ଏମତି ବି ମୋ ଭାଇ ସହିତ ମୋର ସବୁବେଳେ ଝଗଡା ମାରପିଟ ଆମେ ହଉ। ତଥାପି ସେ ଯୋଉଦିନ ପଳେଇଥିବ କୁଆଡେ ଏମିତି ନଥିଅ ସିଏ ଭଲ ଲାଗିବନ୍।
ହୁଁ ଆଉ ମାମୁଁ ଘର କେବେ ଆଇଥିଲ ବୁଲତେ?
ମାମୁଁ ଘର କେବେ ଯାଇଥିଲି ରୁଅ ମନେପକାଏ ଏଇଥରକ ସମର୍ ଭ୍ୟା ସନ୍ ଏଇଠି ହେଲା ହଷ୍ଟେଲ ଛୁଟି ହେଲା ମାମୁଁ ଘରକୁ ଯାଇଥିଲି ଚାରି ଦିନ ରହିଲି ତାପରେ ଘରୁ ଗଲି।
ଅ ଆଚ୍ଛା ଆଚ୍ଛା।
ମୋ ମାମୁଁ ଘର ବି ପାଖେରେ ଦିଟା ଗାଁ ଛାଲେ।
ଉୁଁ ହୁଁ।
ନା ନା। ସେ ଯୋଉ ଓଷା କରନ୍ତି କାଷ୍ଟା ଓପାସ୍ ସେଗୁଡା ତ ମୁଁ କରିପାରିବିନି ମୋତେ ଭୋକ କରିବ ସେତ୍ ପାଇଁ।
ଆଚ୍ଛା
ମୋ ମାମା କୁ ବି ଥରେ କହିଲି ମାମା ମୋ ସାଙ୍ଗମାନେ ଏଇ ଥରକ ମାମା ମୋ ସାଙ୍ଗ ମାନେ କରୁଛନ୍ତି ଆଉ ମୁଁ କରିବି? ମାମା କଇଲା ଚୁପ୍ ଚାପ୍ ତୋ ବୟସ ହେଇନି ପାଠଶାଠ ପଢ ଖାଇ, ପି ରହ। ହଉ ତାହେଲେ। ହାଲୋ ହଁ ହଉ ଠିକ୍ ଅଛି।